ହ୍ୟାଲୋ ମ୍ୟାଡାମ ଭଏସ ଶୁଭୁଚି କ୍ଲିଅର।
ତ ଶୁଭୁଛି ଆପଣଙ୍କୁ ଶୁଭୁଛି।
ହଁ ହଁ ସୁବୁଚି କ୍ଲିଅର। ପୁରା କ୍ୟର। କଣ କରୁଥିଲେ ମୁଁ ତ ଏଇଠି ଭୋଜି ଖାଇଥିଲି। ଆସିକି ବସିଛି ଆଉ।
ଆଚ୍ଛା ଆଚଛା। ଆଉ
ଆଉ କୁହନ୍ତୁ ଆପଣ କଣ କରୁଥିଲେ?
ମୁଁ ବି ସେଇ ବସିଛି ଆଉ କଣ କରିବି ଖରାବେଳେ ଟାର।
ଆଜି କଣ ଖାଇଲେ?
ଚିକେନ ଭାତ ଏମିତି ସବୁ ଆଉ।
ହଁ ଆଜି ତ ରବିବାର ଟା। ବାର ଅଛି ଚି। କେନ୍ ଖାଇଲେ।
ଆଉ ଆଉ କୁଆଡେ ବୁଲିବା ପାଇଁ ଯିବେନି?
ବୁଲିବା ପାଇଁ ତ ପ୍ଲାନ୍ କରୁଛି କିନ୍ତୁ ଯିବା ଦେଖିବା ଆଉ।
ହୁଁ ମୁତ ମୁଁ ଯିବିନି କୁଆଡେ ବୁଲିବା ପାଇଁ ମତେ ଭଲ ଲାଗେନି ଘରେ ଶୋଇବା ପାଇଁ ଭଲ ଲାଗେ।
ହଁ ହଁ ହଁ।
ବୁଲାବୁଲି କରିଲେ କିଛି ନାହିଁ ଯେ ଏ ଯୋଉ ସବୁ ମାହଲ ହେଲାଣି ବୁଲାବୁଲି କରିବା ପାଇଁ
ହୁଁ ମୁଁଟ ଟିକେ ଭାବୁଥିଲେ ଠାକୁରଙ୍କ ମାନେ ଠାକୁରଙ୍କ ଜାଗା ସବୁ ଏମତି ସବୁ ଜି ଯାଇକି ଦର୍ଶନ କରିବାକୁ ଆଉ।
ହୁଁ ଆପଣ ଯେ ଯାଇଛନ୍ତି ପୁରୀ କେବେ?
ପୁରୀ ଯାଇତ ଥିଲି ଯେ ବହୁତ ଆଗରୁ ଯାଇଥିଲି।
ଛନ୍ତି ପୁରୀରେ କଣ କଣ ସବୁ ନୋଟିସ୍ କରିଛନ୍ତି କହିପାରିବେ?
ପୁରୀରେ ଆ ମୁଁ ତ ଯୋଉ ଭିଡ ଭିଡରେ ଯାଇଥିଲି ମ୍ୟାଡାମ କୁହନ୍ତୁନି ମୁଁ ଖାଲି ସେଇ ଗଲି ଦର୍ଶନ କରିକି ଆସିଲି ଠାକୁରଙ୍କୁ ମୁଁ ତ ଆଉ କୁଆଡେ ବୁଲି ବି ପାରିଲିନି। ଆମେ ରାତିରେ ଯାଇଥିଲୁ। କୁହନ୍ତୁ। କଣ ଆପ
ହୁଁ ହୁଁ ମୁଁ ସବୁ ତ ଆମର ଯୋଉ ଓଡିଶାର ଜାଗା ତ ନୋ ଡାଉଟ ବଢିଆ ପୁରା ବହୁତ ବଢିଆ।
ହୁଁ।
କିନ୍ତୁ ଯୋଉ ଉଁ ଜାଗା ଗୁଡିକର ନାଁ ବଦ ବଦନାମ କରିଦଉଛନ୍ତି।
ହଁ ସତ କଥା। କଣ ହେଇଛି ନା କଣ ମ୍ୟାଡାମ।
ହେଇଛି ନା ନାଇଁ। ସମସ୍ତେ ଗଲେ ନୋଟିସ୍ କରିପାରିବେ ଅଲଗା ଅଲଗା ସମସ୍ତଙ୍କର ଆଖି ଥାଏ।
ହଁ ହଁ ସେଇଟା ବି ସତ କଥା ସମସ୍ତେ ସବୁ ଜିନିଷ ନୋଟିସ କରିପାରନ୍ତି।
ଆମେ ବାହାର ଜାଗାକୁ ଗଲେ ସେ ଜାଗାର ନନା ପୂଜାରୀ ଯିଏ ଥାଆନ୍ତି।
ହଁ ହଁ।
ବ୍ୟବହାର ତାଙ୍କର କଥାବାର୍ତ୍ତା ଚାଲିଚଳନ ଟିକେ ଅଲଗା ଥାଏ। ମତେ ଲାଗେ କି ଯେ ଆମ- ପୁରୀ ଯୋଉ ଜଗନ୍ନାଥ ମନ୍ଦିରଙ୍କର ପୂଜାରୀଙ୍କର।
ହଁ ସେବାୟତ ମାନେ ଯୋଉ ଥାଆନ୍ତି।
ବ୍ୟବହାର ମତେ ଟିକେ ଭଲ ଲାଗେନି। ସତ କଥା କହିବାକୁ ଗଲେ ଭଲ ଲାଗେନି ଆପଣଙ୍କୁ ନୁହେଁ ଓଡିଶାର ଏମତି ଶହ ଶହ ଲୋକ ହଜାର ହଜାର ଲୋକ ଅଛନ୍ତି ଯିଏ ଯାଇକି ହଜା ମାନେ ତାଙ୍କର ମନରେ ଶାନ୍ତି ନଥାଏ କେବଳ ସେବାୟତଙ୍କ ପାଇଁ।
ହଁ ସେମାନେ
ତାଙ୍କର ବ୍ୟବହାର ସବୁ ଯୋଉ ଏତେ ଖରାପ ବ୍ୟବହାର ଯୋଉ ଦେଖାନ୍ତି ଭକ୍ତ ମାନଙ୍କୁ ସେମାନେ କଣ ଭାବନ୍ତି କେଜାଣି।
ହଁ ସତ-
କି କେତେ ସତ ଧାରେ ଯାଆନ୍ତି ସବୁ ଦେଖା କରିବାକୁ
ଠାକୁରଙ୍କୁ ଗୋଟେ ଦର୍ଶନ ଗୋଟେ ଝଲକ ଠାକୁରଙ୍କୁ ଦେଖିବା ପାଇଁ ପୁରା ଶହେ ଶହେ ଆମେ ଲାଇନ ଲଗେଇଥିବୁ ସେଠି ଲୋକମାନେ ମଡା ଚଢା ହଉଥିବେ ଆପଣ ବିଶ୍ଵାସ କରିବେନି ଆମେ ତିନି ଚାରି ଘଣ୍ଟା ଖାଲି ଲାଇନ ରେ ଠିଆ ହେଇଛୁ
ହଁ ଆପଣ ବୋଲି ନାହିଁ ହଁ ସମସ୍ତେ ଯେଉମାନେ ଯାଉଛନ୍ତି ସେମାନେ ବି ସେମିତି ତିନି ଚାରି ଘଣ୍ଟା କିଏ ଦିନ ସାରା ବି ଠିଆ ହେଇକି ଯୋଉ ସବୁ ରୋଗୀ ଭୋଗୀ କେତେ ପ୍ରକାର
ସବୁ ଏସବୁ କୋଉଥି ପାଇଁ କରୁଛନ୍ତି ଏସବୁ କୋଉଥି ପାଇଁ କରୁଛନ୍ତି ଠାକୁରଙ୍କୁ ଟିକେ ଟିକେ ଦର୍ଶନ କରିବା ପାଇଁ ଶାନ୍ତି
ହୁଁ
ଯଦି ତାଙ୍କ ହୁଁ
ସେମାନେ ଆମ ମୁଁ ମୁଁ ଠିଆ ହେଇଛି ଆମର ଅନ୍ୟ ସେମାନେ ଅନ୍ୟ ରାଜ୍ୟର ମୁଁ କହିପାରିବିନି କୋଉ ରାଜ୍ୟର ଆମକୁ ସବୁ ଦେଖ ଦେଖିକି ହସିଲେ ତାଙ୍କର ସବୁ ଯୋଉ ଗୋଟେ ଗୋଟେ ପେଟ ବାହାରିଛି ମାନେ ପୁରୀ ଜଗନ୍ନାଥଙ୍କର ପ୍ରସାଦ ଖାଇ ଖାଇ ଯୋଉ ଗୁଡିକୁ ବାହାର କରିଛୁ ହେଲା ତାଙ୍କ ତାଙ୍କ ପେଟକୁ ଦେଖିକି ସେମାନେ କହୁଥାନ୍ତି
ଆଜ୍ଞା
ହଁ ମୁଁ ଠିଆ ହେଇଥିଲି ତାଙ୍କ ସାଇଡ ରେ ସେ କହିଲେ କି?
ହିନ୍ଦିରେ
ହଁ ହିନ୍ଦୀରେ କଥା ହଉଥିଲି ମୁଁ ତ ଗୋଡିଆରେ କହି ଦଉଛି ସେ ଏମତି କଥା ହଉଥିଲେ ଏମାନେ ଏତେ ଟଙ୍କାର ସୁନା ରୂପା ପିନ୍ଧି ପାରୁଛନ୍ତି ଏତେ ଏତେ ଟଙ୍କାର ମାନେ ସଜେ ହଉଛନ୍ତି କିନ୍ତୁ ଗୋଟେ କଣ? ସାର୍ଟ ପାଉନାହାନ୍ତି ପିନ୍ଧିବା ପାଇଁ ନୋଟିସ୍ କରିଛନ୍ତି ସବୁ ସେବାୟତ ତାଙ୍କର ଯିଏଅ ଅଛି
ହଁ ଖାଲି ଦେହରେ ବୁଲନ୍ତିୁ
ଚାରିଟା ତିନି ତିନିଟା ଗାମୁଛା ପିନ୍ଧନ୍ତି ମାନେ ପକେଇଥିବେ କାନ୍ଧରେ ମାନେ ଅଣ୍ଟାାରେ ବାନ୍ଧିଥିବେ ଗୁଡେଇ ହେଇଥିବେ ଏମତି ଦିଟା କମ ସେ କମ କମ ଦିଟା ଧରିଥିବେ ଜଣେ କିନ୍ତୁ ସେମାନେ ପକେଇଥିବେ ସାର୍ଟ ଗୋଟେ ପିନ୍ଧ ନଥିବେ ଅନ୍ୟ ରାଜ୍ୟ ଅନ୍ୟ ନା କଣ କିଛି ମାନେ ନୋଟିସ୍ କରି ସେମାନେ ତ ଏତେ ବି ତ ଗରିବ। କୁ ନୁହଁ ସାର୍ଟ ଗୋଟେ କିଣିକି। ପିନ୍ଧିପାରିବେନି।
କାହିଁକି କିଛି ଗୋଟେ ତାଙ୍କର କାରଣ ଥିବ।
କିନ୍ଦୁ।
ହଁ ହଁ ହଁ ତାଙ୍କ ବାହାଘର ବି ବଢିଆ ହୁଏ। ତାଙ୍କ ସ୍ତ୍ରୀ ମାନେ
ରାଣୀ ବନିକି ପୁରା ସୁନାରେ ସ୍ଵାମୀ ମାନେ ବି।
ହଁ ହଁ ମୁଁ ବି ଦେଖିଛି। ଏବେ ଏବେ ଅନଲାଇନ ରେ ଗୋଟେ ଭାଇରାଲ ମ୍ୟାଡମ୍ ଏବେ ଅନଲାଇନରେ ଗୋଟେ ଭାଇ ତନ୍ ସେ ଯୋଉ ସେବାୟତଙ୍କର ବାହାଘର ଟା ଦେଖିଛନ୍ତି।
ହୁଁ ହୁଁ ହୁଁ ଦେଖିଛି ଦେଖିଛି ଜଣଙ୍କର ବୋଲି ନାହିଁ ମୁଁ କୋଉ ଜଣଙ୍କର ଏମିତି ଭିଡିଓରେ ଦେଖିଛି ଯୋଉମାନେ କି ଆମର ଝିଅ ଗୋଟେ ପାଉନାହାନ୍ତି ଆମେ ଗୋଟେ ବାହାଘର ସାମାନ୍ୟ ବାହାଘର କଲେ ଗୋଟେ ଝିଅକୁ ଦେଇ ପାରୁନୁ ଗୋଟେ ଆ ଆ ଆ ସୁନା ମାନେ ସାମାନ୍ୟ ଚେନ କି ହାରଟେ ଦେଇ ପାରୁନୁ। ଯିଏ ବିି ଦଉଛି ଯୋଉ ବାପ ବାପା ମା ଦଉଛନ୍ତି ସେମାନେ କିଏ ଜମି ବିକିକି ଦଉଚି କି ବହୁତ କେତେ ଦିନର ସଞ୍ଚୟ କରିକି ଦଉଚି
ହଁ
ମାନେଏ ମନ୍ଦିରର ସେବା କରିକି ମନ୍ଦ ମାନେ ଭକ୍ତଙ୍କ ପା ପାଖରୁ ଲୁଟି ଲୁଟିକି ନେଇକି
ଆଜ୍ଞା ହଁ ହଁ।
ନେଇକି ସେ ନ ଲୁଟିକି ନାଇଁ କଣ ତାଙ୍କର ପ୍ରାପ୍ୟ କେତେ ଜଣେ ଓ ଯଦି ପୂଜା କରିବ। ତାଙ୍କର ପ୍ରାପ୍ୟ କେ ତେ ଆପଣଙ୍କ ପ୍ରସାଦ ନବ ସେ ଜଣେ ପୂଜା କରିକି ଆସିବ ତାଙ୍କର ପ୍ରାପ୍ୟ କେତେ ଆପଣ ବେଶୀ ଯଦି ବହୁତ୍ ପଇସା ବାଲା ହେଇଥିଲେ ଆମେ ଯୋଉ ମନ୍ଦିର କୁ ଯାଉ ଆଖ ପାଖକୁ
ହଁ।
ଆମ ଆପଣ ଯ ଆପଣଙ୍କ ପାଖରେ ମନ୍ଦିର ଥିବ। ଆପଣ ମନ୍ଦିର କୁ ଯାଉଥିବେ ସେ ନନା ଆପଣ ଙ୍କୁ କୁ ପୂଜା କରିକି ଆପଣଙ୍କୁ ପ୍ରସାଦ ଦେଉଥିବେ। ଲପଙ୍କ ନାଁ ଗୋଟେ ଗୋଟେ କହିକି। ପାଣିଛି ସେ ତାଙ୍କୁ ଆମେ କେତେ ପଇସା ଦଉ।
ଆ ସିଏ ନନାଙ୍କୁ ଆମେ ଦଶ କୋଡ଼ିଏ ଟଙ୍କା ହିଁ ପକାଉ ହଁ ହାର୍ଡଲି କୋଡ଼ିଏ ଟଙ୍କା କିଛି କଣ ଅ ଥିଲେ ପୂଜା ବଡ ପୂଜା ପୂଜା ପଚାଶ ଟଙ୍କା
ଶହେ ଟଙ୍କା କିନ୍ତୁ ସେମାନେ ମାନ ନିଅନ୍ତି ସେମାନେ ନିଅନ୍ତି ନାହିଁ ନିଅନ୍ତି ନାହିଁ ହୁଇ ଆମକୁ ପାଞ୍ଚ ହଜାର ଦିଅ ପାଞ୍ଚଶହ ଏକ ଟଙ୍କା ଦିଅ ହଜାର ଏକ ଟଙ୍କା ଦିଅ ଦିଇ ହଜାର ଦିଅ ଆରେ ବାବା ଇଏ କଣ ସୁନା ରୂପା ହେଇଗଲା ଗୋଟେ ଭକ୍ତ ଯିବ ଦର୍ଶନ କରିବା ପାଇଁ ତା ମନସ୍କାମନା ନେଇକି ସେ ଯିବ ସେ କେତେ ସୁଖ ଦୁଃଖ ପାଖରେ କେତେ ମାନେ ଟିକେ ଦର୍ଶନ କରିବା ପାଇଁ ଯାଉଥିବ ସେଥିରେବେ ନନା ମାନଙ୍କୁ ଦବ ସେ ହଜାରେ ଏକ ଟଙ୍କା ମିନିମମ୍ ତାଙ୍କର ତ ପାଞ୍ଚଶହ ଏକ ଟଙ୍କା ଆଉ
ହଁ
କି ମା ଙ୍କର ଯୋଉ ଲକ୍ଷ୍ମୀ ମାଙ୍କ ମନ୍ଦିରରୁ ଯଦି କିଛି ଗୋଟେ କଉଡ଼ି କି ଚୁଡ଼ିଆ ଆପଣ ଆଣିବା ପାଇଁ ଖୁସିରେ ଚାହୁଁଥିବେ
ଆଜ୍ଞା
ଏତିକ ନିଅ ତାକୁ ପାଞ୍ଚ ହଜାର ଏକ ଟଙ୍କା ଦେଲେ ଯାଇକି ଆମେ ଦବୁ ହଜାର ଏକ ଏକ ଟଙ୍କା ଦେଲେ ଯାଇକି ଦେବୁ। ନହେଲେ ଯାହା ଏଠୁ ପଳା
ହଁ ନାଇଁ ବ୍ୟବହାର ଟା ଯେମିତି ମାନେ ଆପଣ ଯେତେ ବଡ଼ ଲୋକ ହେଇଥାନ୍ତୁ ବ୍ୟବହାର ଟିକେ ବି ଭଲ କରିବେ। ହଁ।
ଏତେ ତାଙ୍କ ପାଇଁ ବି ସରକାର ଫେର ଅନ୍ୟ ସୁବିଧା ସବୁ କରିଦେଇଛନ୍ତି ଯେମିତିକି ଆଉ କହିବାଟା ମୁଁ ଭଲ ଠିକ ଫେର୍ ବି ତାଙ୍କ ମନରେ ଅଶାନ୍ତି ତି ସାଠ ଖଣ୍ଡେ ପିନ୍ଧନ୍ତି ମତେ ଦେଖି କି ଭାରି ଦୁଃଖ ଲାଗୁଥିଲା ଭାବ ଇଚ୍ଛା ହଉଥିଲା ଯେ ମୁଁ ସେଇ ତୁ ଦି ଚାରିଟା କିଣିକି ଦି ଚାରି ଜଣଙ୍କୁ ବାଣ୍ଟି ଦେବି
ହଁ ଆପଣ କିନ୍ତୁ ଯୋଉଟା କିଣିଥିବେ ପାଞ୍ଚ ହଜାର ହେଲେ ବି ତାଙ୍କ ମନ ବୁଝିବନି ସେମାନଙ୍କୁ
ନା ନା ନା ସେମିତି ନାଇଁ ସେମିତି ଦଶ ହଜାର କୋଡିଏ ହଜାର ସେଠି ମାନେ ନାହିଁ ସେଠି ହଉଛି ତାଙ୍କର ମାନେ ଆଉ ଗୋଟେ ଭଲ ଲାଗିନି ନା ଏଇ ଓଡ଼ିଶା ସେମାନେ କିନ୍ତୁ ଓଡ଼ିଶାର ଲୋକ ଏମିତି ରୁହନ୍ତି
ହଁ ବାହାର ଲୋକମାନେ ସେଇଆ ହି
ସାର୍ଟ ପିନ୍ଧନ୍ତିନି ତାଙ୍କୁ ବିନା ସାର୍ଟ ରେ ରହିଲେ ସେମାନେ ଦେଖିବା ପାଇଁ ତାଙ୍କୁ ଲାଜ ଲାଗେ ଲାଗେ ଜଣେ ଜଣେ ଥାନ୍ତି ଜଣେ ଜଣେ ନାଇଁ ଗୋଟେ ଗୋଟେ ରାଜ୍ୟରେ ଆପଣ ବି ଦେଖିବେ ଉଁ ଯେ ବିନା ସାର୍ଟ ରେ ରହିଲେ ସେମାନଙ୍କୁ ଗୋଟେ ଝିଅ ପିଲା ଆମେ କେମତି ବିନା ଡ୍ରେସ ରେ ରହିଲେ କେମିତି ଭଲ ଲାଗିବ କି ବିନା ସାର୍ଟ ରାତିରେ ରହିଲେ ପୁଅ ପିଲା ବି ସେଇଟା ଲାଜ କଥା
ହଁ କାହିଁ ଲାଜ କରିବେନି ମାନେ ଯଦି ଝିଅ ପିଲା ପିନ୍ଧୁଛନ୍ତି ତ ମାନେ ଏମିତି ନୁହଁ କି ଝିଅ ପିଲା ପିନ୍ଧୁଛନ୍ତି ଯେ ପୁଅ ପିଲା ବି ପିନ୍ଧିବା କଥା କିନ୍ତୁ ବାହାର ରାଜ୍ୟର ଲୋକମାନେ ବି ଆସୁଛନ୍ତି
ଆସୁଛନ୍ତି କେତେ କେତେ ଆଡ଼ୁ ଷ ଆପଣ କେତେ ଏତେ ଉ ଜିନିଷ କରିଦଉଛନ୍ତି ସୁନା ରୂପା ମତେ କଣ ଲାଗିଲା କି ସେମାନେ ଯୋଉ ସୁନା ରୂପା ପିନ୍ଧନ୍ତି ସାର୍ଟ ଟା ପିନ୍ଧିଦେଲେ ତାଙ୍କ ସୁନା ରୂପା ଢାଙ୍କି ହେଇଯିବ ନା
ଆଛା ହଁ ସେଇଟା ବି ଗୋଟେ କଥା
ଦେଖିବେ କେମିତି ଯେ ଆଙ୍କର ଏତେ ସୁନ ରୂପା ଅଛି
ହଁ କିନ୍ତୁ ମୋ ହିସାବରେ ବି ସାର୍ଟ ଗୋଟେ ପିନ୍ଧିବା କଥା।
ହୁଁ ଏମିତି କଥା ଆଉ।
ହଁ।
ଆଉ ଠିକ ଅଛି ମ୍ୟାଡାମ ମୁଁ ଆପଣଙ୍କୁ ପଛରେ ଫେର ଫୋନ କରିବି।
ଆଜ୍ଞା ଆଜ୍ଞା ଠିକ ଅଛି ଠିକ ଅଛି ଠିକ ଅଛି।
ସେଁ।